ହଁ।
ହଁ କୁହନ୍ତୁ।
କଲ ର କହିଦେଲି ଦେଖି କଣ କରୁଛନ୍ତି ଫୋନ କରେ ସରିଲା ଏଇନିକା। ଆମ ଲାଇନ ଫାଇନ୍ ନାହିଁ ତ ଆଉ ସେ ଶୋଇ ହବନି ଗରମରେ ମୁଁ କହିଲି ଟିକେ ଫୋନ କରିବା ଏମିତି ଟିକେ ଟିକେ ଛାତ ଉପରୁକୁ ପଳେଇ ଆସିଛି ତ ବର୍ଷା ଟୋପେ ଟିକେ ଟିକେ ପକଉଛି।
ଓହୋ ବର୍ଷା ହଉଛି।
ଟିକେ ଟିକେ ଏଇନେ ପକଉଛି ହେ ଜଷ୍ଟ କୁଣ୍ଡା ଝାରିଲା ଭଳିଆ।
ହୁଁ ହୁଁ। ଆଉ କଣ ନାଇଁ ନାଇଁ ସରିନି। ହୁଁ।
କରି କୁରା ଦେଲି ରୋଷେଇ ଫୋସେଇ ଛୁଆଙ୍କୁ ମୁଁ କହିଲି ତମେ ଖା ମୁଁ ଏଇନେ ଖାଇବିନି ବାହାରେ ପଦାରେ ଟିକେ ଥଣ୍ଡାରେ ବୁଲିକି ଆସେ। ଝାଳ ଫାଳ ହେଇଛି ଲାଇନ ନାହିଁ ଯେ ସେଠୁ ଖାଇବା ଆଉ ସେ ତାଙ୍କର ଖାଇବେ। ଗାଧେଇକି ଆସିଲି।
ଓହୋ ଆଉ କଣ
ଆଉ ଆଜି କୁଆଡ ଯାଇଥିଲ ତମର କି କିଏ କ
ଆମର ଠାକୁର ବୋହୁତ ବାଟରେ ତ ସେଇଥିପାଇଁ ଯା ଯୋଉ ଏତେ ବାଟ କିଏ ଯିବ ଚାଲି ଚାଲି ସେଥିପାଇଁ ଗଲୁନି ଆଉ ଫୁଣି ଗରମର ଲାଇନ ନଥିଲା କିଛି ନାଇଁ।
ହଁ ହଁ ଆମେ ଯାଇଥିଲୁ ଟିକେ ଦର୍ଶନ କରିକି ଆଇଲୁ ମୁଁ କହିଲି। ଆଉ ଯୋଉ ହଁ। ଦେଖିକି ଟିକେ ଆଜି ସ୍ନାନ ପୂର୍ଣ୍ଣିମା ଠାକୁରଙ୍କୁ ଟିକେ ଗାଧୋଇବା ତାଙ୍କ ଅଁ ଗାଧୋଇବା ଦେଖିବା ଦେଖିକି ଆସିବା ଆମେ ଯାଇଥୁଲୁ ଦେ ଦେଖିଲୁ ସବୁ ଚତୁର୍ଥା ମୂର୍ ମୂରତିଙ୍କୁ ଆଣିକି ଗାଧେଇଲେ।
ହଁ ହଁ ହଁ।
ହଁ। ଗାଧେଇ ଦେଲେ ହେଟୁ ନେଲେ ମନ୍ଦିର ଭିତୁରୁକୁ ନେଲେ ଗସ୍ତ୍ର ସବୁ ନୂଆ ବସ୍ ସ୍ତ୍ର ଫସ୍ତ୍ର ପିନ୍ଧେଇଲେ ହେଟୁ ପ୍ରସାଦ ସାରା ହଁ ଆଜି ଆଜି ସ୍ନାନ ପୂର୍ଣିମାପା।
ଓହୋଁ ଭୋଗୋ ହେଇଥିଲା?
ହଁ ଭୋଗୋ ଲାଗିଥିଲା। ଆଉ ସେମିତି ପୁରୀରେ ଯେମିତି କରୁଛନ୍ତି ଆଉ ଆମର ସେମିତି ହବ କି ତା ଟିକେ କମ ଆଡମ୍ବରରେ କରିଛନ୍ତି ଆଉ କଣ। ଆଉ ଏମତି ଉଁ ପ୍ରସାଦ ଫ୍ରସାଦ ପାଇଲୁ।
ହୁଁ।
ହୋଟୁ ଆସିଲୁ ଫୁଣି ଆଜି ତାଙ୍କର ଆଜି ସ୍ନାନ ପୂର୍ଣ୍ଣିମା ତାଙ୍କର ହବନି କି ଇଏ ଉଁ ହାତୀ ବେଶ ହବ। ଯୋଉ ଗଜାନନ ବେଶ ହୁଁ ହାତୀ ବେଶ ଆଜି ହବ ଆଜି ହବ। ତମାନଙ୍କୁ ଦେଖେଇବେ ତାଙ୍କ ହାତୀ ବେଶ ଆଉ ସେଇଡ଼ା ବି ହେଇଥିଲା ବ୍ରାହ୍ମଣ ଏଟା କରିଥିଲେ ହଁ। ପରେ ଆସିଲା ବେଳୁ ଆମେ ଡେରି ହେଇଗଲା ଡେରିରେ ଆସିକି ତ ତାପରେ ମୁଁ କହିଲି ଯାଉଚି ରୁଟି ଫୁଟି ଟିକେ କରିଦବା। ଟିକେ କଥା ହୁଏ କଣ ଏଇଆ କରୁଛନ୍ତି ଏଇଡ଼ା ଜେଷ୍ଟପୂର୍ଣ୍ଣମାଟା ତ ଯୋଉ
ହଁ ହଁ ହଁ ହଁ କାଲିଠୁ ଆଷାଢ଼ ମାସ।
କାଲିଠୁ ଆଷାଢ ମାସ ଆରା ଆ ଆରମ୍ଭ ହବ।
ହୁଁ। ଆଉ କଣ। କଣ ରୋଷେଇ କ ବାସ କଣ ରୋଷେଇ ବାସ କଲେ।
ରୋଷେଇ ଏଇନିକା କଲି ପରଟା କଲି ଆଜି ସୋମବାରେ। ଆଉ ରୁଟି କଲେ ସେକା ଫେକା ହବ ତ ଖାଇବେନି। ତାପରେ ଆଜି ସ୍ନାନପୂର୍ଣ୍ଣିମାବି ଆମେ ଅଁ ଖାଇଚୁ ଘରୁଆ ଫରୁଆ ଖାଇଛୁ। ଆଉ ରୁଟି କଲି ଡାଲମା କଲି ଡାଲମା ହେଇଥିଲା ଦିନର ଡାଲମା ହେଇଥିଲା ଖିଆ ହେଇ ଥିଲା ଆଉ ଥିଲା ଡାଲମା ଫୁଣି ଏଇନୁ ହେ ଟି ଭେଣ୍ଡି ଆଳୁ ଫାଳୁ ସବୁ ଭଜା ଟିକେ କରିଦେଲି। କ୍ଷୀର ଅଛି ହଁ ଆଉ ଖାଇବେ।
ଆଉ କଣ ଆଉ ବର୍ଷା ଫର୍ଷା ହୋଉଚି ନା ନାଇଁ।
ହଁ ପା ବର୍ଷା ବୁର୍ଷି ହୋଉନଥିଲା ତ ବର୍ଷା ମ ଇଏ ଏବେ ହୋଉଛି ଏଇ ଦି ଚାରି ଦିନି ହେଲା ବର୍ଷା କାଲିଠୁ ତ ଆରମ୍ଭ ହେଇଛି ଆଉ। ଆଉ ଉଁ ସବୁ ବିଲ ଫିଲ ଇଏ ହେଇଯାଇଥିଲା କାଲିଠୁ ଆରମ୍ଭ ହେଇଛି ବର୍ଷା। ଏରା ଫସଲ ଫୁସୁଲି ସବୁ ଲଗେଇବୁ ବୋଲି ହଁ ଆମର ଧାନ ହଁ ଧାନ ତଳି ପଡିଛି ଅଳ୍ପ ତଳି ପଡିଚି ହେରା ପୁରା ଶୁଖି ଯାଇଥିଲା।
ହଁ ହଁ।
ଖରା ଯୋଗୁ ଶୁଖି ଯାଇଥିଲା ପୁଣି ପାଣି ମଡେଇ ବୋଲି କହୁଥୁଲେ ଯୋଗୁକୁ କାଲି ବର୍ଷା ହେଲା ବର୍ଷା ହେଲା ଅଧା ତଳି ପଡିଛି ଆଉ ଅଧା ପଡିନି ସବୁ ତ ପାଣି ନାହିଁ ଯେ ବାରି ଘର ସବୁ ଶୁଖିଲା। ଏଇଟା ଯାହା ଫସଲ ଫସଲ ବାଡ଼ି ଯାହା ଲଗା ହେଇଥିଲା ସେଉଡା ଇଏ ହେଇଛି। ପୁଣି ବର୍ଷା ହେଲା ଟିକେ ଉଁ ଗଛଗୁଡା ଚେଇଁଲାଣି ନହେଲେ ସବୁ ଶୁଖିକି ଛମ୍ପା
ବା ବାରିରେ କଣ ପନି କଣ ଲଗା ଲୁଗି କରିଛନ୍ତି କି?
ବାଡିରେ ସବୁ ଲଗା ହେଇଛି ଏବେ ଏଇ ଉଁ ଭେଣ୍ଡି ଧୁଡଙ୍ଗ ଏମିତି ସବୁ ମନ୍ଦା କରିକି ଲଗେଇଛନ୍ତି ଚାଷ ତ ହେଇନି ଖାଲି ହାଣିକି ଟିକେ ଟିକେ ଲଗେଇ ଦେଇଛନ୍ତି। ଏ ବି ବି ବିଜି ଲୋକ ହଁ
ଭେଣ୍ଡିରା ବି ଯୋଉ ଲଗେଇଛନ୍ତି ମନ୍ଦା କରିି କାଟି?
ନାଇଁ ଭେଣ୍ତି ମନ୍ଦା କରିକି ନୁହଁ ହାଣିକି ହାଣିକି ଲଗାହେଇ ନା ନା ଲଗା ଏବେ ଲଗା ଆ ମଞ୍ଜି ଆଣିକି ଏବେ ମାନେ ଗଜା ବି ହେଇନି। ଗଜା ବି ହେଇନି। ତାପରେ ଆମର ଏଇ ଚତୁର୍ ମସିଆରେ ହୋଉନି କଣ କହିଲୁ? ଏ ଯୋଉ ଆମର କେନାଲ ଗଲା ଏଇପଟେ କେନାଲ ଗଲା ଯେ ସେଠି ଯୋଉ ଉ ପାଣି ଦେ ଏ କେନାଲ ରେ ପାଣି ଛାଡିବେ ସେଠି ଆମର ଦୋଲା ହଉଛି ସେଠ ସେ ଏମିତି ହେଇଯାଇଛି ହିଡ ଭଳିଆ କରିଦେଇଚନ୍ତି ପାଣି ଟା କୁଆଡେ ଯାଉନି ବାଇରେ ରହୁଛି ଯେ ଆଉ ଫସଲ ହେତେ ହୋଉନି ଚତୁର୍ମାସିଆ ଫସଲ ଟା।
ଆଉ ରହେ ଯୋଉ ବା ବାରିକି ଆଉ ଯାଇପାରୁନଥିବେ ବର୍ଷା ଦିନିଆ ତ
ମୂଳୁରୁୁ ହୁଏ। କୁଟା ଫୁଟା ଆମର ଆମର ଗାଈ ଅଛନ୍ତି ଗାଈ ଗାଈ ପାଞ୍ଚ ଛଅଟା ଗାଈ ଅଛନ୍ତି ଗାଈ ବାଛୁରି କି ତାଙ୍କୁ ମୁଁ ଯାଇକ ବା ଡେଆଡେ କୁଟା ବି ଆଣି ପାରୁନି ଦବା ପାଇଁ ଯେତେବେଳୁ ବେଶୀ ବର୍ଷା ଏନ ତ ବର୍ଷା ନାଇଁ। ଏ ଯୋଉ ଇଏ ସ୍କୁଲ ଯିବା ପୂର୍ବରୁ ତାଙ୍କୁ
ଫାଡି ବାଡିରେ ନଟି ଫଟି ହେଇନି ସାପ ସାପ ଫାପ?
ନଟି ହେଇରା ଭାରି ଡର ନା ମୁଁ ସେଇ ଯୋଗୁ ଡରିକି ଯାଏନି ବାରିଆଡେ। ଆମର ଏମିତି ବାରଣ୍ଡା କରିଦେଇଛନ୍ତି ସେ ବାରାଣ୍ଡ ବାରଣ୍ଡା ମୁଁ ଯିବି ଯୋଉ ଏ ଲାଟିନ୍ ଯାଉ କି ଗାଧୁଆ ପାଧୁଆ ସେପଟକୁ ଯାଉ ବାରିପଟକୁ ବାଥରୁମ ଟା ବାାରିବେ ସେପଟେ ଆମେ ଯାଉ ଗାଧେଇକି ଆସୁ।
ହୁଁ ହୁଁ। ଆଉ ଏତା ନଟି ଫଟି ଭାରି ଡର ନା ଆଇ ଦିନିଆ ଚତୁର୍ମାସିଆ ହେଲା ନା। ବର୍ଷା ଦିନ।
ଆଉ ତମର ପାଳ ଗଦାରେ ଫୁଟିଲାଣି ଛତୁ?
ନା ନା ଫୁଟିନି ତମର?
ନାଇଁ ବର୍ଷା ତ ନାଇଁ ଫୁଟିବ କଣ?
ଆଉ ତମକୁ ଖାଇବା ପାଇଁ କଣ ଭଲ ଲାଗେ?
ମତେ ଭଲ ଲାଗେ ଆମେ ତ ନିରାମିଷ ଲୋକ ଆଇଁସ ଫାଇଂଶ ଖାଉନା ଏଇ ଛତୁ ପନିର ଏଇରା ସବୁ ଆଉ।
କଣ କଣ ହଁ କଣ ରୋ ସେଇ ମାସ ଭଲ ଆଇଟମ୍ ଜାଣିଛ
ହଁ ମୁଁ ସବୁ ଜାଣିଛି ସବୁ ହଁ ହଁ ପିଠା ଉପରେ ମୁଁ ଆରିସା କାକରା ମୁଆ ଏଣ୍ଡୁରି ମ ଣ୍ଡା ଆଉ ଗୋଟେ ସବୁ ସିକିଚି। ଗୋଟେ ନୂଆ ଆଇଟମ ଜାଣିଛୁ କି ନାଇ ତୁ ଦୁଦୁରା ପିଠା? ଆଉ ହଁ ଏଇରା ଏଇରା ଏଇ ଏଇଟା ରଜ ବେଳକୁ ମୁଁ କରେ ଆମ ଛୁଆ ସବୁ ବହୁତ ଭଲ ପାଆନ୍ତି। ଉଁ ମୀଠା ପିଠା ହଁ ଆମର ଜଳଖିଆ ପ୍ରିୟ ସବୁ। ଜଳଖିଆ ଖାଇବା ମୁ ଏ ଦି ଦିନେ ଚାରି ଦିନେ ମୁଗ ପିଠା ହଉ ସେ ବିରି ପିଠା ହଉ ରୁଟି କିଏ ଏତେ କରିବ? ରାତିରେ ରୁ ଟି କଲାବେଳକୁ ବେଲା ବୁଲି କରିକି ଆଉ ଭାରି କାଟେ ଅ ଉଁ ପିଠଉ ଗୋଳେଇ ଦେଇଥା ହ କରିଦିଏ ହଁ ମୁଗ ହୋଉ ନହେଲେ ବିରି ହୋଉ ଯେନ
ହଁ ହଁ।
ଏମିତି କରିଦିଏ, ଛୁଆତାଙ୍କର ଖାଇଦିଅନ୍ତି। କ୍ଷୀର ଥିବ, ଯାହା ତରକାରୀ ଫରକାରୀ କରିଦେଲେ ହେ ଖାଇବେ।
ଆଉ କଣ? ଆଉ ତମ ଆଡେ କଣ ମନ୍ଦିର? ଅଛି ସବୁ।
ଆମ ହଁ ଆମ ଗାଁରେ ଅଛି ଜଗନ୍ନାଥ ମନ୍ଦିର ଏବେ ତ ଆଜି ଗଲା ଜାଣି ଆଣ ଗଞ୍ଚା ବାୁଡା ହବ ଏଠି ଆମ ଏଇ ପାଖରେ ମାଉସୀ ମା ଘର। ର ହେଇଛି ଠାକୁରଙ୍କର ଏଠିକି ଆସିବେ ରଥ ବର୍ଣ୍ଣ ହଉଛି। ଆଉ ଆମେ ସବୁ ଯାଉ
ତମର କୋଉ ଠାକୁର ପ୍ରିୟ ବେଶୀ?
ମୋର ଜଗନ୍ନାଥ ଜଗନ୍ନାଥ ମୋର ପ୍ରିୟ।
ଆଉ କେତେ ଥର ପୁରୀ ଗଲେଣି?
ହଁ ମୁଁ ପୁରୀ ଗଲିଣି ମାନେ ଆଗରୁ ଯାଇଥିଲି ଝିଅ ବେଳେ ଯାଇଥିଲି ଚାରି ପାଞ୍ଚ ଥର ଖଣ୍ଡେ ଯାଇଛି। ଏବେ ବାହାରିଲା ପରେ ବି ସେଇ ଚାରି ପାଞ୍ଚ ଥର ଗଲିଣି ଗଲିଣି କିନ୍ତୁ ଏବେ ଟିକେ ଭାବୁଥିଲୁ ଯିବା ପାଇଁ ଗୁଣ୍ଞ୍ଚିା ପାହାଡକୁ ଆମେ ଯିବୁ ବୋଲି ଯୋଉ ଠିକ ହଉ। ଚାହୁଁ ହେଲେ ବାଡ ଆ ଦେଖି ଦେଖିନି କିନ୍ତୁ ଏଇ ରଥରେ ଠାକୁର ଦେଖିନି ହଁ ବା। ଭାବିଛି ପୁରୀ ଯିବା ପାଇଁ, ମୁଁ ଦେଖି ସାଙ୍ଗ ହେଇକି କେ ଜଣ ଗଲେ ହବ, ଆମେ ଆଣି ତବ ଘରେ
ଗାଡି କରିକି ନା ଯିବେ, ନା କାର ରେ ଯିବା।
ହଁ, ନାଇଁ ଟ୍ରେନ ରେ ଗଲେ ପୁଣି, ସେଠି ଉଠୁଆ ଆସେ ଏଠିକି ହଁ ଅସୁବିଧା ହବ, ମୁଁ ବୋଲୋର ଭାବୁଛି, ବୋଲେର କରିକି ଯିବୁ ଆଉ। ଯିବୁ ଆ ସେଠ ବିି ହଁ, ମୁଁ ରହିକି ତା ପରଦିନ ଆସିବୁ ଆଉ
ହଁ। ଏଇ ବାହୁଡ଼ା ବେଳକୁ ଯିବେ, ଦେଖିକି ଆସିବେ।
ହଁ ଏଇ ଗୁଣ୍ଡିଚା ଯାଉ, ବାହୁଡା ବେଳକୁ ଯିବୁ, ଏଇ ଗୁଣ୍ଡିଚା ବେଳ କୁ ଆମର ଟିକେ ଅଛି ଫଙ୍କସନ ଗୋଟେ ଅଛି, ଗୁଣ୍ଡିଚା ପୂର୍ବ ଦିନ ଆଉ ଯାଇହବନି, ସବୁ ବନ୍ଧୁବାନ୍ଧବ ଆସିଥିବେ ନା, ଆଉ ତ ଯାଇହବ ନି। ଏଇ ବାହୁଡ଼ା ବେଳକୁ ଗଲେ ହବ। ସେଠି ଯିବୁ ଯଦି ଆମେ ରହିବୁ ସେଠି ଆଉ, ରହିକି, ହଁ। ଦି ଚାରି ଦିନ ରହିବୁ। ଦର୍ଶନ ଫର୍ଶନ କରିକି ଆସିବୁ ଆଉ। ଲାଇନ ତ କାଲି ନଥିଲା ଆମ ଗାଁରେ, ଏଇ ଯୋଉ ବର୍ଷା ଘଡଘଡି ହେଲା ଲାଇନ ନଥିଲା, ଆସିଥିଲା ପୁଣି ପଳେଇଲା, ବହୁତ ହଇରାଣ।
ହଁ ଆଡେ ବି ଲାଇନ ନାହିଁ ତ ଆଉ। ଆଉ, ଆପ ହୁଁ, ତମ ଆଡେ କଣ ଭଲ ତୀର୍ଥ ସ୍ଥାନ ଅଛି?
ଆମ ଗାଁରେ ସବୁ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର
କଣ ତୀର୍ଥ ସ୍ଥାନ ଅଛି, ମାନେ ଜାଣିବା ଶୁଣିବା, ଆସୁ
ଆମ ଏଇ, ଆମ ଏଇ, ଡିଷ୍ଟ୍ରିକ୍ଟ ଆମ ଯୋଉ ଢେଙ୍କାନାଳ ଡିଷ୍ଟ୍ରିକ୍ଟଇ ଏଇଠି ଅଛି, ଆମର କପିଳାସ ଏୁ କ କପିଳାସ ମାନେ ଯାଉ ଆମେ ଏଠି, କପିଳାସ ଏ ପାଖାପାଖି।
ହଁ।
ଆଉ ସେଇ ସେଠି ଅଛି, ବହୁତ ଜାଗା ଅଛି ମୁଁ ଯେତେବେଳେ ଯାଏ, କପିଳାସ ଟିକେ ମୋର ଶିବ ଠାକୁରଙ୍କୁ, ଜଗନ୍ନାଥ ଯେମିତି ଶିବ ଟା କରୁଛ ସୋମବାର କାର୍ତିକ ସୋମବାର ଏଇ ମାଘ ସୋମବାର ହଁ। ଦର୍ଶନ କରିବା ପାଇଁ ଯାଉ ଟ ଇଶ୍ଵର ଶିବ ମ ସେ ଯୋଉ କପିଳାସ ଏଠୁ ବୃଦ୍ଧେଶ୍ଵର ଆମର ଏଠି ଅ ଛନ୍ତି ଆଉ ଜଗନ୍ନାଥ ମନ୍ଦିର ସେଠି ।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
ଉଁ ଢେଙ୍କାନାଳରେ ଜଗନ୍ନାଥ ମନ୍ଦିର ହଁ। ଯୋଉ ସେ ଦେଖିକି ଆସୁଛନ୍ତି ସିଆଡେ ବୁଲାବୁଲି କରିକି ଆଉ।
। ଉଁ ହୁଁ।
। ତମ, ତମ ଆଡେ ଅଛି ମନ୍ଦିର ଫନ୍ଦିର?
ହୁଁ। ଆମ ଆଡେ ହଁ ମନ୍ଦିର ଅଛି। ମଙ୍ଗଳା ଠାକୁରଙ୍କ ମନ୍ଦିର ଅଛି। ରାମ ମନ୍ଦିର ଅଛି। ଶିବ ମନ୍ଦିର ଅଛି ପାଖାପାଖି ଆଉ।
ହୁଁ, ଏଇତ ଆଉ କଣ ଟିକେ ମନ୍ଦିର ଫନ୍ଦିର ନ ଗଲେ ଟିକେ ଶା
ଯିବା। ମାମା ଘଲୁକୁ ଚାଲେ।
ଏଟା କାନ୍ଦୁଚି ବୁଲି ଯିବ। ଆଉ ଟିକେ ରହ।
ସମସ୍ତେ ଖାଇସାରିଲେଣି?
ନାଇଁ ମାନେ ମୁଁ କହିଲି ତମେ ଖାଇବ ମୁଁ ଟିକେ ଆସେ ଛାତ ଉପରୁ ଟିକେ କଥା ହେଇକି ଖାଇବି। ତ ଲାଇନ ନାହିଁ।
ହଁ ଯେ ବାହା ମଶା ପୁଣି ପ୍ରବଳ ହଉଛି ନା।
ହଁ ଦେଖୁଥିଲି ମୁଁ ଟିକେ ଟିଭିରେ ଯୋଉ ପୁରୀରୁ ଯୋଉ ଛା ଆସୁଛି ସେ ସ୍ନାନ ପୂର୍ଣ୍ଣିମାର ଦେଖ ଦେଖୁଥିଲି ଟିକେ ଗଜାନନ ବେଶ ଇଏ ତା ସବୁ ଟିକେ ଦେଖୁଥିଲି ବସିକି। ଆଉ ଗଲା ଲାଇନି ଆଉ କଣ କରିବି ମୁଁ କହିଲି ଯାଏ ଟିକେ କଥାବାର୍ତ୍ତା ହେଇକି ଆସେ।
ହଁ, ହଁ ହଉ ଯଦି ରଖୁଛି ଝିଅ ଟା କାନ୍ଦିଲାଣି ଶୋଇବ।
ହଉ, ହଉ, ହଉ, ହଉ।